ହ୍ୟାଲୋ।
ହୁଁ କଣ କହୁଥିଲ?
ନାଇଁ ବସିଥିଲି ତମେ କଣ କହୁଥିଲ ଯେ ଝୀ ଛୋଟ ପିଲାଙ୍କୁ ଦେଖିଲେ ବହୁତ ଭଲ ଲାଗେ ଆସିବା ତମ ଭଳିଆ ଦେଖିବା ପାଇଁ।
ମୁଁ ତମ ଭଉଣୀକୁ ଦେଖି କି ଦେଖିବି ମୁଁ ଯିବି ଯିବି ଯିବି କୋଉ ଦିନ ଯିବି ତମକୁ ଦେଖି ଆଉ ମୁଁ ଆ ଆଉ ଗୋଟେ ମୋର ସାଙ୍ଗ ସେଇ ଆମେ ଦି ଜଣ ଯିବୁ ତମ ଭଉଣୀକୁ ଦେଖା ଦେଖିବା ପାଇଁ। ଓ ସେ ସେ ସାଙ୍ଗ ଦେଖିଛି ତମ ଭଉଣୀକୁ?
ସେପଟ ଡେଲି ଆସୁଚି ଦେଖି ତମେ ତ ଆସୁ ନା ଦେ
ହଁ ମୋରା କାହିଁକି ଦେଖିବାକୁ ତାଙ୍କୁ - ବହୁତ ମନେ ହୋଉଛି ସେ କେତେ ଛୋଟ ଥିବ ଦେଖିବାକୁ ବହୁତ ମନେ ହୋଉଛି ସି ତାକୁ କେତେ ଛଅ ମାସ ହେଇଚି ହେଇଚି ହେଇଗଲାଣି?
ନାଇଁ ପାଞ୍ଚ ମାସ ହବ ଏଗାର ତାରିଖ ଦିନ।
ହଁ ମୁଁ ଯିବି ଯିବି ତାକୁ ଦେଖିବି।
ହଁ ଆସିବ।
କେତେ କ୍ୟୁଟ୍ ହେଇଥିବ। କେତେ କ୍ୟୁଟ୍ ଥିବ ମୁଁ ଯିବି କାଲି ନହେଲେ ପହର ଦିନ ଯିବି ତମ ଝିଅକୁ ଦେଖିବା ପାଇଁ। ଆଉ ମୋ ପାଇଁ କଣ ତିଆରି କରିକି ରଖିଥିବ ମୁଁ ଯିବି?
ହଁ କଣ ଖାଇବ କୁହ ଭଲ ତିଆରି କରିକି ରଖିବି।
ମୁଁ କାଲି ପହର ଦିନ କେମିତି ଯିବି ତମେମାନେ ପା ବାହାଘରକୁ ଯିବ ମୁଁ ଚାରି ପାଞ୍ଚ ଦିନ ପରେ ଯିବି।
ହଁ। ଆସିବ କଣ ଖାଇବ କୁହ ମୁଁ ରଖିବି ସେଇଆ ତମକୁ ଯାହା ଭଲ ଲାଗୁଚି?
ହୁଁ ମତେ ଚାଉମିିନ ଭଲ ଲାଗେ ମୋମୋସ୍ ଭଲ ଲାଗେ। ଫ୍ରେଞ୍ଚ୍ ଫ୍ରାଇଜ ଭଲ ଲାଗେ ହଁ ଫ୍ରେଞ୍ଚ୍ ଫ୍ରାଇଜରୁ ମନେ ପଡିଲା ମୁଁ ଆଜି ମାଙ୍କୁ କହିବି ଫ୍ରେଞ୍ଚ୍ ଫ୍ରାଇଜ ତିଆରି କରିବ। ବହୁତ ଭଲ ଲାଗେ ମା ହାତରେ ଫ୍ରେଞ୍ଚ୍
କହିବ ସେଇୟା ତିଆରି କରିକି ରଖିବି ଆସିଲେ ଖାଇବ।
ହଁ ହଁ ମୁଁ କହିଦେବି। ଯୋଉ ଦିନ ଯିବି କହିଦେବି।
ହଁ ତା ଏ ଗୋଟେ ଦିନ ଆଗରୁ କହିଦେବ ମୁଁ ତମକୁ ତିଆରି କରିକି ରଖି ବି ତମେ ଆସିବ ଖାଇବ ବୁଲିବାଲି
ହୁଁ ତମକୁ ପା ପାସ୍ତା ତିଆରି କରିବା ଆସେ?
ହଁ ଆସେ।
କେମିତି ତିଆରି କରୁଛ ଟିକେ କହିଲ?
ଅ ଛେ ତ ପାସ୍ତାକୁ ଆଗ ସିଝେଇକି ତାପରେ ତାର ପିଆଜ ଆଉ ସିମଲା ମିର୍ଚି ସବୁ କଟିଂ କରିକି ତାକୁ ଟିକିଏ ଫ୍ରାଏ ଅଳ୍ପ କରିକି ତା ସିଜି ଗଲେ ଦେ ଟମାଟୋ ସସ୍‌ ଚିଲ୍ଲି ସସ୍‌ ସୋୟା ସସ୍‌ ସବୁ ଦେଇକି ତାକୁ ମାନେ ମିକ୍ସି କରିକି ପାସ୍ତା ପକେଇକି ମିକ୍ସି କରିଦେଲେ ହେଇଗଲା।
ହୁଁ। ଆସେ ଭଲ ରେ ହଁ ହଁ ମତେ ବି ଆସେ। ଆସେ ତିଆରି କରିବା ମୁଁ ଫାଷ୍ଟ ଆଗେ ପିଆଜ ଟମାଟର ଆଉ ଲଙ୍କା ସବୁ କଟ୍ କଟିଂ କରିଦିଏ ତାପରେ ପାସ୍ତାକୁ ସିଝେଇ ଦିଏ ସିଜେଇକି ବାହାର କରିକି ଛାଣି ଦିଏ ଛାଣି ଦିବା ପରେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ପିଆ ଜ ଟମାଟର ଲଙ୍କା ଯୋଉ ଲଙ୍କା ସବୁକୁ ମିଶେଇକି ଭାଜି ଦେ ଭାଜି ଦେଇକି ଟିକେ ପାଣି ଦେଇକି ଭାଜିଥାଏ। ସିଏ ଟିକେ ପାଣି ଦେଇକି ଭାଜିଦେଲା ପରେ ତାପରେ ପାସ୍ତା ଡାଳିକି ତା ଉପରେ ଚିକେନ୍ ମସଲା ଆଉ ଟମାଟୋ ସସ୍ ଚିଲି ସସ୍ ଡାଳିକି ତାକୁ କୁ ଭାଜି ଦିଏ ଭାଜି ଭାଜି କି ଖାଇଦିଏ। ତାପରେ ଗାନିସିଂ ପିଆଜ ଟମାଟୋ ସସ୍ ଆଉ ଚା ମସଲା ଏ ସବୁ ଗାନିସିଂ କରିକି ଦେଇଦିଏ ଆଉ କଣ।
ହଁ।
ଟେଷ୍ଟ ଲାଗେ ଖାଇବାରେ।
ହଁ।
ଓ ଆଉ ଆଉ ତୋମକୁ କଣ ବ- ବନେଇବା ଆସେ?
ଆଉ ମ୍ୟାଗି ଆସେ।
ଉଁ, ଚିକେ ମ୍ୟା ମ୍ୟା ମ୍ୟାଗି ଅ- ଅଲଗା ଟାଇପ୍ ର କିଛି ଡିଜାଇନ୍ କରିକି ବନେଇବା ଆସେ?
ନା।
ମ ମୋତେ ଆସିବ। ମୁଁ କଣ କରୁଛୁ ଆଗ ଆଗେ କେ ପଚାରିବନି ମୁଁ କେମିତି ତିଆରି କରିଛି ମେଙ୍ଗି।
ନା କେମତି ତିଆରି କରିଛ ମ୍ୟାଗି ଚାମ୍ ପାସ୍ତା ଟା ପାସ୍ତା ଟା ଯେମିତି ତିଆରି କରିଛି, ସେ ଚାଉମିିନ୍ ଟା ବି ସେମତି ତିଆରି ହବ।
ନା ଚାମିନ୍ ନୁହେଁ ଉଁ, ମ୍ୟାଗି ମ୍ୟାଗି। ମ୍ୟାଗି ଟା ଆ-ଆଗେ ମୁଁ ମ୍ୟାଗି ପାକେଟ୍ ଆମେ ସବୁ ଅ, ପାଣି ସହିତ ମିଶେଇକି ଆମେ ସିଝେଇ ଦଉଚି, ସେଟା ଆମେ ନର୍ମ ନର୍ମାଲ୍ କରୁଛୁ। ଆମେ ମୁଁ ଆଗେ ଫାଷ୍ଟ ମ୍ୟାଗିକୁ ସିଝେଇ ଦୋଉ ଚି ସିଜେଇକି ବାହାର କରିକି, ତାପରେ ପିଆଜ୍ ଟମାଟର୍ ଏଇ ସବୁ ଭାଜି ଦଉଛି, ଭାଜିକି ତା ଟିକେ ମସଲା ଡାଲିକି ତାପରେ ଓ ହଳଦୀ ଗୁଣ୍ଡ ଟି କେ ଏମତି ତା ଟିକେ ଲଙ୍ଗା ଗୁଣ୍ଡ ଡାଳିକି ଟିକେ ପାଣି ଦେଇକି ତାକୁ ଭାଜିବେ। ଭାଜି ଭାଜିି ତାପରେ ମେ ମେଙ୍ଗି ଡାଳିବି ମେଙ୍ଗି ଡାଇକି ତାକୁ ଅହ ଭାଜି ଯେ ଭାଜିଦେଉ ପରେ ସେଇଟା ବହୁତ୍ ଟେଷ୍ଟ ଲାଗେ। ଉ, ସେଟା ଚାଓମିନ୍ ଭଳିଆ ଲାଗେ ତୋମକୁ କହିଲି ମୁଁ ମୁଅରୁ ପାଣି ପଳି ଆସିଲାଣି।
ହଁ ମୁଁ ବି ଏ ଘରେ ଯେ ନିଅ ତିଆରି କରନ୍ତି। ମୁଁ ନିଜେ ନିଜେ ତିଆ ଆରି କରିବି ଖାଇବି। କେଇ ନଥାନ୍ତି ନେ ଆମେ ଭଉଣୀ ସବୁ ମିଶିକି ତିଆରି କରିକି ଖାଇଦଉ।
ତୋମ ମା କଣ କଣ ଜିନିଷ ବନେଇବା ଶିଖିଚନ୍ତି?
ହଁ ମୁଁ ସେଇ ତୋମେ ଚିକେ
ତୋ
କେନ୍ ପକୋଡ଼ା ତିଆରି କରି ପାରୁଛୁ?
ହଁ ମୋ ମା ଚିକେନ୍ ପକୋଡ଼ା ମୁଁ ବି ତିଆରି କରିପାରୁଛୁ। ମୋ ମା ବି କରିଚନ୍ତି, ଚିକେନ୍ ଚିଲ୍ଲି ଚିକେନ୍ ଏର ଆଉ ଗୋ ଠେ ଆଇଟମ୍ ଯୋଉ ଷ୍ଟିକ୍ ରେ ଭରିକି ସେ ଭାଜୁଛନ୍ତିନି ସେ ଆଉ ଗୋଟେ ଚିକେନ୍ ବିରିୟାନୀ। ଚିକେନ୍ ବିରିୟାନୀ, ଚିକେନ୍ ମୋମୋସ୍, ଭେଜ୍ ମୋମୋସ୍, ପନିର୍ ମୋମୋସ୍। ହଁ ମୁଁ ଟା ନା ମୋ ମା ମୋତେ କେତେ ଜିନିଷ ବନେଇ ବାକୁ ଶିଖେଇ ଦେଇଚନ୍ତି। ଚିକେନ୍ ମୋମୋଶ୍, ପନିର୍ ମୋମୋଶ୍ ସବୁ ପ୍ରକାର ମୋମୋଶ୍ ମୁଁ ଶି ଖି ଯାଇଛି। ମ୍ୟାଗି ମୋମୋଜ୍ ବି ମୁଁ ତିଆରି କରିପାରୁଛି।
ଉଁ, ଭେଜ୍ ମୋମୋଶ୍ ଟା ଟିକେ ଆ, ଭେଜ୍ ମୋମୋଶ୍ ମୁଁ ତିଆରି କରିଦିଏ।
କନ ହଁ ଚିକେନ୍ ମୋମୋଶ୍ ରେ ଖାଲି ଚିକେନ୍ ପସେ। ଆଉ ଟିକେ ଟିକେ ସବଜି ସବୁ ପଛ ସେ ମୁଁ, ଆ, ଆଉ କଣ ଶିଖିଛ ତିଆରି କରିବା ପାଇଁ? ଆଉ ମୁଁ ତ ଆଉ କଣ ଶିଖିଛି। ମୁଁ ଚି କେନ୍ ଚିକେନ୍ ଚିଲି ବି ଶିଖିଛି। ଚିକେନ୍ ଚିଲି କେମିତି ତିଆରି କରି ଶି ସେ ମୁଁ ଆଗେ ଫାଷ୍ଟ ଚିକେନ୍ କୁ ନିଏ, ଟିକେ ଏଇ ଖାଲି ମାଂସ ସବୁ ମାଂସ ତାର ନିଏ ଟିକେ ଟିକେ ହଡ଼ି ନିଏ ନହେଲେ ପରା ମାଂସ ନିଏ। ଅଣ୍ଡା ଟା ତା ଠାରୁ ଟିକେ ଗୋଟେ ଅଣ୍ଡା ଡାଳେ ଆଉ ଲଙ୍କାଗୁଣ୍ଡ, ହଳଦିଗୁ ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ ଡାଳେ ଟିକେ କଲର ଡାଲେ କଲର ଡାଲିକି ତାକୁ ଭାଜେ। ଆ ମିକ୍ସ କରିଦିଏ ଏମିତି ମିକ୍ସ କରିଦିଏ ମିକ୍ସ କରିକି ତାକୁ ଛାଣେ। ତେଲ ରୁ ଛାଣେ ଛାଣିକି ବାହାର କରିବି ତାପରେ କନ୍ ଫ୍ଲାୱାର୍ ଟିକେ କନ୍ ଫ୍ଲାୱାର୍ ପାଣି ରେ ଟିକେ ଘୋଲି ଘୋଡେଇ ଘୋଡ଼ିକି ତାକୁ ଦେଇକି ଲ ଏ ଚିଲି ସକ୍ସ, ଟମାଟୋ ସକ୍ସ ଦେଇ ଦୋଉଛି। ତାପରେ ତା ଚିକେନ୍ ପକୋଡ଼ା ଗୁଡ଼ା ଆଣିକି ତାକୁ ଭାଜି ସି ଭାଜି ଭାଜିିକି। ସେ ରେଡ୍ କଲର ହେଇଯିବ ପୁରା ମସଲା ଭଳିଆ ସେଟା ବହୁତ ଟେଷ୍ଟ ଲାଗେ। ମୁଁ ଖାଇଛି ପଲାଓ ସାଙ୍ଗରେ ଖାଏ ଚିକେନ୍ ବିରିୟାନୀ ସାଙ୍ଗରେ ଖାଏ ରୁଟି ସାଙ୍ଗରେ ଖାଏ।
ଯୋଉଥିରେ ଖାଇଲେ ବି ଚଳିବ।
ହଁ ସେଇଟା ମତେ ବହୁତ ଟେଷ୍ଟ ଲାଗେ ଚିକେନ୍ ଚିଲି ମତେ ବହୁତ ପସନ୍ଦ।
ମତେ ବି ଭଲ ଲାଗେ ନିଜେ ଘରେ ତିଆରି କରିକି ଖାଇଲେ ଭଲ ଦୋକାନ କିଣିକି ଆଣନ୍ତି ଭଲ ଲାଗୁନି। ନିଜେ ତିଆରି କରିକି ଖାଅ ଭଲ।
ହୁଁ ମୋର ଗୋଟେ ପିଇସି ବି ସିଏ ଏବେ ଚିକେନ୍ ବିରିୟାନୀ ତିଆରି କରିଥିଲେ ସିଏ ବି ମତେ ଚିକେନ୍ ବିରିୟାନୀ ଦେଲେ ସିଏ ବି ବହୁତ ବଢିଆ ଚିକେନ୍ ଚିକେନ୍ ବିରିୟାନୀ ବନାନ୍ତି ମୋ ମା ବି ଭଲ ବନାନ୍ତି। ମୋ ମା ହାତର ଚିକେନ୍ ବିରିୟାନୀ ମୋ ମା ହାତରେ ମତେ ସବୁ ବଢ଼ିଆ ଟେଷ୍ଟ ଲାଗେ। ମୁଁ ଭାବୁଥିଲି ମୋ ମାଆଙ୍କୁ କହିବି ଏବେ ଫ୍ରେଞ୍ଜ ପ୍ରାଇସି କରିବେ ମତେ ମୁଁ କେତେ ଦିନ ହେଲାଣି ମୋ ମନେ ହଉଛି।
ଫ୍ରେସ୍ ଫ୍ରେସ୍ ତିଆରି କରିବା ଶିଖିଚ ଚିଲି ଫ୍ରେଞ୍ଜ ଫ୍ରାଇଜି କରିପାରିବ କେବେ ବି?
ଉ ନା।
ମୁଁ ମୁଁ ଖାଇଛି ମୋ ପିଇସି ତିଆରି କରିକି ଦେଇଥିଲେ ସେଇଟା ବହୁତ ଟେଷ୍ଟ ଲାଗିଥିଲା ମୁଁ କେବେ କରିନି ମୋ ମାଙ୍କୁୁ କହିବେ ମୋ ମା ଜାଣିନେବେ ସେଟା କରିବା।
ଗୋଟେ ଥର ଦେଖିଲେ ଜାଣିଦେବେ।
ହଁ ଗୋଟେ ଥର ଦେଖିଲେ ଜାଣିପାରିବ।
ହଁ ନହେଲେ କି
ଆମେ ଯେବେ ଗୋଟେ କ୍ଲାସ ରେ ପଢିଥିଲୁ ଆମେ କେତେ ଝଗଡ଼ା ଲାଗୁଥିଲୁ।
ହଁ।
ଆ ଆଉ ଓସେ ବେରେଇସି ସ୍କୁଲ ଲାଇଫ୍ ଟା କେତେ ଭଲ ଥିଲା ଆମେ ଛଅ କ୍ଲାସ ସିକ୍ସ କ୍ଲାସକୁ ଗଲୁ ସେଠି ସେତେବେଳେ ଆମକୁ କେତେ ମଜା ଆସିଲା ଆମେ ସବୁ ସାଙ୍ଗ ମିଳିମିଶିକି ଖେଳିଲୁ। ଡ୍ରଇଁ କଲୁ ଆସିକି ପଢିଲୁ କେତେ ମଜା ଆସିଲା ଆଉ ଆ ଆମେ ଯେବେ ଗଲୁ ବଡ଼ କ୍ଲାସ୍ କୁ ଗଲୁ ଯେ ତାପରେ ଆମେ ଟିଫିନ୍ ସବୁ ନେଇକି ଯାଇଥିଲୁ‌ ମ୍ୟାଗି ମ୍ୟାଗି ରୋଲ ଚାଉମିନ ରୋଲ। ଅଣ୍ଡା। ଚିକେନ୍ ଏସବୁ ନେଇକି ଯାଇଥିଲୁ ଭେଜିଟେବୁଲ ପଲାଓ ଏସବୁ। କେତେ ମଜା ଆସିବ ସେଟା ମତେ ବହୁତ ଭଲ ଲାଗୁଥିଲା। ଏବେ ମନେ ପକେଇଲେ ଆଉ ସେ ଟାଇମ୍ କେବେ ବି ଆସିବନି। ସେଇ ଟାଇମ ଆଉ କେବେବ ଆସିବନି ଏତେ ମଜା ଲାଗୁଥିଲା ସେଇ ଟାଇମ୍ ଟା ସେଇ ଟାଇମ୍ ଟାରେ। ଏବେ କଲେଜ୍ ପଢି଼କି ମତେ ମୁଁ ଭାବୁଥିଲି ଆମେ ଯେମି ହଁ ମୋ ମା ସବୁ ସବୁଦିନ ବାୟେ ବାୟେ କରେ। ହଁ ମୋ ମା ସବୁଦିନ କହିବେ କହିବେ ସ୍କୁଲ ଲାଇଫ୍ କିଏ ବି ଦେଇ ପାରିବନି। ସ୍କୁଲ ଲାଇଫ୍ ସବୁଠାରୁ ଭଲ ଇସ୍କୁଲ ରେ ଯୋଉ ମାନେ ସାଙ୍ଗ ଥିଲେ ସେଇ ସାଙ୍ଗ ଲାଇଫ୍ ଟାଇମ ରହିବେ କଲେଜ ରେ ଯୋଉଁ ସାଙ୍ଗ କିଛି କିଛି ରହିବେ ନହେଲେ ଅଧିକାଂଶ ସାଙ୍ଗ ରହି ମୋର ତ କୋ ଗୋଟେ ବି ସାଙ୍ଗ ନାହିଁ କେବେ ବି ଦେଖା ହେଲେ ମେଲଣ ସବୁରେ ମୁଁ ଗୋଟେ ଆ ଆ ଆମର ଏଠି ମେଲଣ ଲାଗିଥିଲା ମୁଁ ଯାଇଥିଲି ସେ ସାଙ୍ଗ ମତେ ଦେଖିକି ଆସିକି ହଗ୍ କରିନେଲା ଆଉ ଛାଡୁନି ତୁ କୋଉଠି କୋଉ କୋଉ ଆସିଛ କଣ କଣ କିଣିଲୁନୁ ତୁ କେବେ ଆସି ଥିଲୁ ତୋର ଦେହ ଭଲ ଅଛି କି ନାଇଁ ପୁରା ଏତେ ସବୁ ପଚାରୁଥିଲା। ତାକୁ ଦେଖିକି ମୋ ବହୁତ ଖୁସି ଲାଗିଲା ମୁଁ ଆସିକି ଆଉ ଗୋଟେ ସାଙ୍ଗ କହିଥିଲି ତମକୁ କହିନଥିଲି?
ନା ନା କହିନା
ହୁଁ କେତେ ମଜା ଆସଥିଲା ମୁଁ ସେ ସାଙ୍ଗ ସହିତ
ହଁ।
ଦେ ଏତେ ଦିନ ପ ଏତେ ଦିନ ପରେ ସେ ସାଙ୍ଗକୁ ଦେଖ ହେଲା ନା ସେଇଥିପାଇଁ ବଢିଆ ଲାଗିଲା ତାକୁ ଦେଖିକି ମତେ ଏତେ ଦିନ ପରେ ଦେଖା ହେଲା ତାହାର ହ୍ୟାଲୋ ହେ
ହ୍ୟାଲୋ
ହ୍ୟାଲୋ କେତେ ମଜା ଆସିଥିଲା ସେ ସାଙ୍ଗ ଏ ସବୁ ଆମେ ଯେବେ ଛୋଟ ଥିଲୁ ଏବେ ବଡ ହେଇଗଲୁ କିଛି ମଜା ନାହିଁ ଆମେ ପେଣ୍ଟିଂ କରିଥିଲୁ। ଆଉ ଗୋଟେ ସାଙ୍ଗ ସାର ଆମର କମ୍ପିଟିସନ ଲାଗିବ ପେଣ୍ଟିଂ କରି